ହ୍ୟାଲୋ।
ହଁ କଣ କରୁଥିଲେ?
ଏଇଠି ଏବେ ଏବେ ବସିଥିଲି ଆଉ ଆପଣ?
ଏଇ ମୁଁ ଟିକେ ଚାଲୁଥିଲି ଟିକେ ସନ୍ଧ୍ୟା ହେଇଛି ତ ମୁଁ କହିଲି ଟିକେ ତଳେ ସକାଳୁ ଭିତରେ ଥିଲି ଘର ଭିତରେ ତ ମୁଁ କହିଲି ଟିକେ ଚାଲିଦେଇ ଆସେ କିହିଲି ଚାଲୁଛି ତ ଆଉ ଫୋନ କରିଦେଲି ଆପଣଙ୍କ କଥା ମନେ ପଡିଲା।
ଓ ହୋ।
ଆଉ। ଏଥର କଣ ଖରା ଦିନେ କୁଆଡେ ବୁଲାବୁଲି କରିବାକୁ ଯାଇନାହାନ୍ତି କି?
ହଁ ଖରା ଦିନେ ଆମେ ଏବେ ଯୋଉ ଯାଇଥିଲୁ ଗଲା ମାସରେ ତ ଆମର ଯୋଉ ୱାଣ୍ଡାର୍ଲା ଯୋଉ ମାନେ ୱାଟର ପାର୍କ ଅଛି ଭୁବନେଶ୍ୱର ରେ ତ ସେଠିକି ଯାଇ ଥିଲୁ ବୁଲିବାକୁ ବହୁତ ଭଲ ଲାଗିଲା କିନ୍ତୁ କଣ ସେ ପାଣିଟା ନା ବହୁତ ମାନେ କଣ କହିଲ ଗାଧେଇଲା ପରେ ମାନେ ଦେହଟା ବହୁତ ଜୋର କୁଣ୍ଡେଇ ହଉଛି। ମାନେ କେ ସମସ୍ତେ ଗାଧଉଛନ୍ତି ନା ମାନେ ପାଣିଟା ଗୋଟେ ସେଇ ଯୋଉ ଲୋକମାନେ ଜମା ପରିଷ୍କାରରେ ରଖୁନାହାନ୍ତି କି ତାଙ୍କର ଯୋଉ ମାନେ କାମ କରୁଛନ୍ତି ସେଠି ଦାୟିତ୍ୟ ରେ ଅଛନ୍ତି। ତ ଦେଇ ସରିଲା ପରେ ଏମିତି ଦେହ ତ କୁଣ୍ଡେଇ ହେଲା ଯେ ମାନେ କହିବାର ନାହିଁ ମୁଁ ପୁଣି ଘରକୁ ଆସିକି ମାନେ ଆଉ ଥରେ ମୁଣ୍ଡ ଧୋଇକି ନିମ ପାଣି କରିକି ନିମ ପତ୍ରକୁ ମାନେ ଫୁଟେଇଲି ସେଇ ଯୋଉ ପାଣି ଟା ଫୁଟିକି ଅଧା ରହିଲା ସେଇ ପାଣିଟା ରେ ମୁଁ ଗାଧେଇଲି। ତାପରେ ଯାଇକି କମିଲା ଦେହ ମୋର ମାନେ ଏତେ ଜୋରେ କୁଣ୍ଡେଇ ହଉଛି ମାନ ଆପଣ ଭାବିବେ ନା କହିପାରୁ ନାହିଁ ଆପଣ ମୁଁ ତ କହୁଛି ସେଠିକି ଯିବା କଥା ହିଁ ନୁହଁ। ସେଠିକି ଗଲେ ମାନେ ଦେହରେ ଖାଲି କୁଣ୍ଡେଇ କୁଣ୍ଡା ହଉଛି ଯେ ମାନେ ଯଦି ଅଧିକ ବଢ଼ିଯିବ ତ ଆମେ ପୁଣି ଯାଇକି ମାନେ ଚିକି କିସ୍ରା ହେବାକୁ ପଡିବ। ଆଉ ତାପରେ ସେଠିକାର ଖାଇବା ଟା ଟା ମାନେ ଭଲ କିନ୍ତୁ ବହୁତ ମାନେ ମାନେ ଅଧିକା ପଇସା ନଉଛନ୍ତି ଯୋଉଟା ଯେତିକି ଦରକାର ଗୋଟେ ମାନେ କଣ ବ୍ରେଡ୍ ଓମଲେଟେ? ଆମେ ଧରିନିଅ ଗୋଟେ ପାଉରୁଟିର ଓମଲେଟ ବାହାରେ ଓମଲେଟ ଖାଇବା ତ ଆପଣ ଦେଖିବେ ପଡିଯିବ ଚାଳିଶ ଟଙ୍କା କିନ୍ତୁ ସେଠି ମାନେ ମାନେ ଖାଲି ଟିକେ ବଟର ମାରି ଦଉଛନ୍ତି କହୁଛନ୍ତି ଦେଢ଼ଶହ ଟଙ୍କା ମାନେ ଏମିତି ପ୍ରାଇସ୍ ଅଧିକ ରଖୁଛନ୍ତି ଯାହା ଦ୍ଵାରା ସେଠି ଯିବା ବି ମାନେ ବହୁତ ସମ୍ଭବପର ହେଇପାରୁନି ଆଉ ସେ ଯୋଉ ପାଣି ଟା ତ ବହୁତ ଅପରିଷ୍କାର ମାନେ ଏମିତି କୁଣ୍ଡେଇ କୁଣ୍ଡା ହଉଛି ଦେହ କହିପାରୁନାହିଁ। ମୁଁ ଭାବୁଛି ମାନେ ସେଠିକି ଯାଇ ନ ଯାଇକି ଆଉ ଦର୍ଶନୀୟ ଜାଗାକୁ ଗଲେ ବହୁତ ଭଲ ଯେମିତିକି ଆମେ ପୁରୀ ବି ଯାଇଥିଲୁ ତ ପୁରୀରୁୁ ଫେରିଲା ବେଳେ ସେହି ପଟେ ହେଇକି ଆସିଥିଲୁ ତ ପୁରୀ ସେଠି ମତେ ବହୁତ ଭଲ ଲାଗିଲା ନରେ ସେ ପୋଖରୀରେ ଗାଧେଇଲି ତାପରେ ଜଗା ଦର୍ଶନ କରିବା ଲାଇଫ ରେ ଯେ ଭାଗ୍ୟରେ ଥିଲେ ମିଳେ। ଆଉ ତାଙ୍କ ଡୋରି ଯଦି ନଲାଗେ କି ପ୍ରଥମ ଯେତେ କେତେ ବି ଚେଷ୍ଟା କରିବେ ଆପଣ ଦେଖିବେ ଆପଣ ବାହାରେ ଯିବେ ମୋ ସାଙ୍ଗରେ ବି ଏମିତି ହେଇଛି ମୁଁ ନିଜେ ଅନୁଭବ କରିଛି ମାନେ ଆମେ ଥରେ ଥରେ ଡ୍ରେସ୍ ପ୍ୟାକ୍ କରିଦେଇଥିବୁ ପରିବାର ସମସ୍ତେ ଗାଡି ମାନେ ରେଡି ଥିବ କିନ୍ତୁ ଆମେ ଯାଇପାରିବୁନି କଣ ଗୋଟେ ଏମିତି ଅସୁବିଧା ହେଇଯିବ କାରଣ ଠାକୁ ଆପଣଙ୍କ ଡୋରି ନ ଲାଗିଲେ ଆପଣ ଯାଇପାରିବେନି ଆଉ ଆପଣ ଖରାଦିନେ କୁଆଡେ କେମିତି କଣ ବୁଲିବାକୁ ଯାଇଥିଲେ କି?
ଆମେ ଟିକେ ଯାଇଥିଲୁ ଏଇଥର ଏଇ ଜଷ୍ଟ୍ ମାନେ କୋଡିଏ ଦିନ ପୂର୍ବରୁ ଆମେ ଯାଇଥିଲୁ ହଉଛି ଆସାମ ଯାଇଥିଲୁ। ଆଉ ବହୁତ ଖରା ହଉଥିଲା କେବେଠୁ ମୋର ଗୋଟେ ଛୋଟ ଝିଅଟେ ଅଛି ଦୁଇ ବର୍ଷ ସାତ ସାତ ମାସର ସିଏ ବି ମାନେ ଏତେ ବାହାରେ ଯାଇଛି କିନ୍ତୁ ବହୁତ ଦିନ ହେଲାଣି ପାଖାପାଖି ବର୍ଷେ ହେଇଗଲାଣି କୁଆଡେ ଯାଇନଥିଲୁ। ତ ମୋ ସ୍ଵାମୀ ଏ କହିଲେ ଚାଲ ଏଥର ଗୋଟେ ଦି ଚାରି ଦିନ ପାଇଁ କୁଆଡେ ଯିବା ଆଉ ଗରମ ବି ଏତେ ହଉଥିଲା ତ ଭାବିଲୁ ଛୁଆ ଟାକୁ ବୁଲି ଆସ ସି କଣ ପାଇଁ ଭାରି ଚିଡି ଚିଡି ହଉଥିଲା। ମୁଁ କହିଲି କାଳେ କୁଆଡେ ବୁଲିକି ଟିକେ ନେଇ ଆସିଲେ ଭଲ ହବ କହିକି ଆମେ କଣ କଲୁ ଯାଇଥିଲୁ ହଉଛି ଗ୍ୟାଙ୍ଗ ଗକ୍ ଯୋଉ ଜାଗା ଟା ସେଇଠି ଯାଇଥିଲୁ ତ ଗ୍ୟାଙ୍ଗଟକ ଯିବା ଆରୁ ଆମେ ପ୍ରଥମେ କଣ କଲୁ ଏଠୁ ଭୁବନେଶ୍ଵର ରୁ ଫ୍ଲାଇଟ ରେ ଗଲୁ ସେଇଠି ମାନେ ଵିଲିଭ୍ ବିଶ୍ଵାସ କରିବେନି ସେଠି ଗୋଟେ ଏତେ ପଟେ ଖରା ହଉଛି ସେଇଠି ପୁରା ବରଫରେ ପୁରା ଇଏ ହେଇ ଆଉ ସେଇଠି ଗୋଟେ ଗୋଟେ ଜିନିଷ ଦେଖିଲି ମାନେ କୌଣସି ହୋଟେଲ ହଉ କୌଣସି ଘର ହଉ ନା କୋଉଠି ଗୋଟେ ଫ୍ୟାନ ଲାଗିଛି ନା କଣ ଅଛି ମାନେ ସେଠି ଏତେ ଥଣ୍ଡା କିଛି ଜିନିଷ ମାନେ କାହା ଘରେ ସେଠି କାହା ଘର ନୁହଁ ହୋଟେଲ ନୁହଁ କୋଉଠି ବି ଟିକେ ଫ୍ୟାନ ନୁହଁ କି ଏସି ନୁହଁ ଆଉ ଏତେ ଥଣ୍ଡା ଏତେ ସୁନ୍ଦର ସେ ଜଳବାୟୁ ଆଉ ସେଠିକାର ଆଉ ଗୋଟେ ଜିନିଷ ଦେଖିଲୁ ଥଣ୍ଡା ପାଇଁନା କଣ ଆମର ଏଇଠି ଦେଖୁଛନ୍ତି ବାହାରେ ବୁଲା କୁକୁର ସବୁ କି ଏମତି ଆ ମୁଗ ମୁଗ ହେଇକି ଥାନ୍ତି କିନ୍ତୁ ସେଠିକାର ବୁଲା କୁକୁର ବି ମାନେ ଘରେ ପାଳିଲା ଭଳି ଯେମତି ପୁରା ମୋଟା ରୁଟା ହେଇକି କୁକୁର ଥାନ୍ତି ଲୁମ ହେଇ ପୁରା ସେମିତିଆ ତ ଆମେ ଯାଇଥିଲୁ ଟିକେ ଗାଙ୍ଗଟକ୍ ସେଠି ଗୋଟେ ଆମର ମୋର ଗୋଟେ କେବେଠୁ ଆଚ୍ଛା ଆଛାଇ ଥିଲା ଯେ ମୋର ଷ୍ଟାଫ ମୋର ଯିଏ ମାନେ ସାଙ୍ଗମାନେ ସମସ୍ତେ କହୁଥିଲେ ସେଠି ଗୋଟେ ନାଥୁଲା ବାବାଙ୍କ ମନ୍ଦିର ଅଛି ସେ କୁହନ୍ତି ଯେ ସେ ଯୋଉ ବାବାଙ୍କ ମନ୍ଦିର ହଉଛନ୍ତି ସେ ଆକ୍ଚୁଆଲି ବାବା କୌଣସି ନୁହଁ ସିଏ ଜଣେ ସେଠିକାର ହଉଛନ୍ତି ଗୋଟେ ବହୁତ ପୁରୁଣା ଗୋଟେ ଆର୍ମି ପୋଲିସ ଅଫିସର ଆର୍ମି ଅଫିସରଟେ ସିଏ ସହିଦ ହେଇ ଯାଇଥିଲେ। ସେଠି କୁହନ୍ତି ଯେ ସେ ବାବା ସବୁବେଳେ ସେଇଠି ମାନେ ସେଇ ସୈନ୍ୟ ମାନଙ୍କୁ ଜଗି କି ରୁହନ୍ତି ଆଉ ସିଏ ବହୁତ ପ୍ରତ୍ୟକ୍ଷ କୁହନ୍ତି ଯେ କାହାର ମନେକର ଛୁଆ ହଉନି କି କାହାର ଏମିତି ଗୋଡ ହାତ ବିନ୍ଧା ହୁଏ ଏଇ ସବୁ ଇଏରେ ସେଠି କୁହନ୍ତି ଯେ ସେଠି କୁହନ୍ତି ପାଣି ଆପଣ ସେଇଠି ଭୋଗରେ ଭୋଗ ଲାଗେ। ତିନି ସେଠି ଭୋଗରେ ପାଣି ଚଢାନ୍ତି। ଚଢାନ୍ତି ମାନେ କଣ ପୋଟଲ ନେଇକି ଯାଆନ୍ତି ପାଣି ନେଇକି ସେଇଠି ଚଢାନ୍ତି ଆଉ ସେଇ ପାଣି କ ଯଦି କିଏ ମାନେ ପିଇଛି ତାହେଲେ ତାର ଯନ୍ତ୍ର ମାନେ ଦରଜ ସବୁ ଚାଲିଯାଏ ତ ମେ ମତେ ସେଇ ମନ୍ଦିର ଯିବାର ବହୁତ ଇଚଛା ଥିଲା କିନ୍ତୁ ଭାଗ୍ୟବଶତଃ ତାର ଦୁଇଟି ମନ୍ଦିର ଅଛି ଗୋଟେ ମାନେ ଯୋଉଟା ପୁରୁଣା ମନ୍ଦିର ଆଉ ଗୋଟେ ଯେହେତୁ ସେ ପୁରୁଣା ମନ୍ଦିର ଟା ବହୁତ ଉଚ୍ଚରେ ଅଛି ଗୋଟେ ଏବେ ଆଉ ଗୋଟେ ମନ୍ଦିରଟେ ତା ପରେରେ ବନାଏ ତ ଏମିତିଆ ସବୁ ବୁଲାବୁଲି କରି ଝିଅକୁ ନେଇକି ଯାଇଥିଲୁ ଅବଶ୍ୟ ଝିଅ ସହିତ ଟିକେ ଅସୁବିଧା ହେଲା କଣ ଅ ମାନେ ମୁଁ ଏଇଟା ଗୋଟେ ମୋ ଏକ୍ସପିରିଏନ୍ସ ରୁ ଆପଣଙ୍କୁ କହୁଛି ଛୋଟ ଛୁଆଙ୍କୁ ନେଇକି ଏତେ ଉପର ଜାଗା ମାନେ ଯିବା କଥା ନୁହଁ ଅ ମାନେ ଏଇ ସବୁ ଏଟଲିଷ୍ଟ ସେମାନେ ଦଶ ବାର ବର୍ଷ ନହେଲେ ନେବା କଥା ନୁହଁ ମୁଁ ଏଇଟା ତ ଶିଖିଲି ବଟ ଫିର ବି ଆମେ ବୁଲିକି ଆସିଲୁ ସେ ବି ଦେଖିଲି ଯେ ଟିକେ ବୁଲାବୁଲି କଲା ପରେ ତାର ଟିକେ ମାନେ ସିଏ ଟିକେ ଖେଳା ବୁଲା କଲା ପରେ ବୁଲାବୁଲି ହେଇକି ଆସିଲା ପରେ ସିଏ ବି ବହୁତ ଖୁସିରେ ଅଛି ଆଉ ଏମିତି ଛୁଆ ମାନେ କଣ ମୁଁ ଦେଖୁଛି ଯେମିତି କିି ଆଉ ଥରେ ମୋ ଯାହା ତସୁର ବି ଆସିଥିଲେ ଏଇ ମାସେ ତଳେ ତା ସିଏ କେବେ ନନ୍ଦନକାନନ ଯାଇ ନଥିଲା ମୁଁ ଏଇଥିପାଇଁ ନେଇନଥିଲି ବିକଜ ସିଏ ଟିକେ ଛୋଟ ବଡ ହେଲେ ସେ ଜାଣିବା ଭଳି ହେଲେ ନବୀନ ତ ନନ୍ଦନକାନନ ତାକୁ ନେଇକି ଯାଇଥିଲି ସେ ମାନେ ଏତେ ଦିନ ମୁଁ ତାକୁ ଶିଖଉଥିଲି ହିପୋ ମାନେ କିଏ କଣ ଖାଏ ସବୁ ଜିନିଷ କହୁଥିଲି ସେ ବହୁତ କଷ୍ଟରେ ଶିଖୁଥିଲା କିନ୍ତୁ ସେି ଯେତେବେଳେ ଦେଖିଲା ଦେଖିକି ଶିଖିବାର ଯୋଉ ଇଏଟା ସି ହଠାତ୍ ଆଜି ଯାଇଏ ମନେ ରଖିଛି ମାନେ ଛୁଆଙ୍କୁ କୁହନ ଯେ ମାନେ ଘୋଷେଇକି ଶିଖିବା କି ପଢେଇକି ଶିଖିବାଠୁ ମାନେ ଦେଖେଇକି ଶିଖିବାରେ ଛୁଆଙ୍କର ବହୁତ ଇଏ ତ ସେଇ ଜିନିଷ ଟା ମୁଁ ନିଜେ ମାନେ ଫିଲ୍ କଲି ଯେ ଛୁଆ ଟା ଯେତେବେଳେ ଦେଖିଲା ବହୁତ ଜିନିଷ ସଥିଲା ଆଉ ଆପଣ ଯାଇଛନ୍ତି ନନ୍ଦନକାନରେ ଏବେ ନୂଆ ଯୋଉ ଚେଞ୍ଜ ହେଇଛି ସେଥିରେ ଯାଇଚନ୍ତି?
ହଁ ନା ମୁଁ ତ ଏବେ ନୂଆ ଯାଏନି କିନ୍ତୁ ମୁଁ ଦି ବର୍ଷ ତଳେ ଯାଇଥିଲି ଆଉ ଯାଇଥିଲି ଯେତେବେଳେ ସେଠି ବି ଦେଖିଲି ମାନେ ମୋତେ ବହୁତ ଖୁସି ଲାଗିଲା ମାନେ ଯୋଉ ନନ୍ଦନକାନର ଯେଉଁ ବଡ଼ ବଡ଼ ସାପ ମୋତେ ବହୁତ ଡର ଲାଗିଲା ମୋତେ ଭିତରକୁ ଯାଇକି ଆଉ ସାପଟା ଜମା ଦେଖିଲିିନି କାରଣ ସାପ ଙ୍କୁ ମୁଁ ବହୁତ ପରେ ଆଉ ବାଘ ଦେଖିଲି ସେଠି ମୟୂର ଆଉ ଜଳହସ୍ତି ଏମିତି ବହୁତ ପ୍ରକାରର ଦେଖିଲି ଆଉ ସବୁ ପ୍ରକାର ଯୋଉ ରଙ୍ଗିନ ସବୁ ଚଢେଇ ସେତେବେଳେ ଥିଲେ ଶୀତ ଦିନିଆ ଯେହେତୁ ଯାଇଥିଲି ତ ଦେଖିକି ଆସି ଥିଲି ଆଉ ନନ୍ଦନକନର ତ ମାଙ୍କଡଙ୍କ କଥା କହିଲେ ନ ସରେ ମୁଁ ତ ଗୋଟେ ପପିକନ୍ ନେଇକି ଯାଇଥିଲି ମାନେ ଏମିତି ଧରିଥିଲି ମୋ ହାତରୁ ନେଇକି ପଳେଇଲେ ଆଉ ଆପଣ ଯେମିତି କହିଲେ ଆପଣ ଆସାମ ଯାଇଥିଲେ ତ ମୁଁ ଜାଣିଥିଲେି ମାନେ ଆପଣଙ୍କୁ କହିଥାନ୍ତି ଯେ ମୁଁ ତା ପାଇଁ ଟିକେ ଯେହେତୁ ମୁଁ ଚାହା ପିଇବାକୁ ବହୁତ ଭଲ ପାଏ ମୁଁ କହିଥାନ୍ତି ଆପଣ ତୁମ ପାଇଁ ଚାହା ପତି ଆଣିକି ଆସିବେ।
ହଁ ହଁ ସେଠି ଚାହାପତି ଟା ବହୁତ ଭଲ।
ସାମ ରେ ତ ମୁଁ କେବେ କିନ୍ତୁ ଓଡିଶା ବାହାରକୁ ତ ମୁଁ ଯାଇନି ସେମାନେ ତି କିଛି ସ୍କୋପ ମିଳିନି। ଯେତେବେଳେ ମାନେ କି ମୋ ଇଚ୍ଛା ଅଛି ଯେ ନାଇଁ ବୁଲିକି ଯିବା ଦେଖିବା। ଆଉ ଆପଣ ଯେତେବେଳେ ଆ ଆଉ ଥରେ ଯିବେ ମତେ ନିହାତି କହିବେ ଯେ ମୁଁ ଆ ତମ ସାଙ୍ଗରେ ଯାଇପାରିବି ମୁଁ। ଯାଇକି। ସବୁ ଜାଗା ମାନେ କଣ ବୁଲି। ମୁଁ ଦେଖିଲା। ଆପଣ ଯେମିତି କହିଲେ ନିଜେ ଗୋଟେ ଦେଖିଲେ ଯେଉଁଟା ଦେଖିବେ ଆପଣଙ୍କୁ ମାନେ ସେଇଟା ବେଶୀ ମନେ ରହିବ ମୋର ବି ସେମିତି ବହୁତ ଇଚ୍ଛା ଅଛି କିନ୍ତୁ ଯେଉଁ ଜିନିଷଟା ଦେଖିନି କିନ୍ତୁ ସେଇଟା ଦେଖିକି ଶିଖିବା କଥା ଯେମିତି ମୁଁ ଆପଣଙ୍କ କଥାରୁ ଏଇଟା ଶିଖିଲି ଯେ ଆପଣ ଯେଉଁ ଯାଇଥିଲେ ସେ ଉପରକୁ ଯାଇଥିଲେ ସେ ଯେଉଁ। ସୈନିକଙ୍କ କଥା କହିଲେ ସେଟା ମୁଁ କେବେବି ଶୁଣୁନଥିଲି ଆପଣଙ୍କଠୁ ସେଟା ମୁ ଜାଣିଲି ଆ ମୁଁ ମୁଁ ତ କେ ନନ୍ଦନକାନନ ଯା ଯେତେବେଳେ ଯାଇଥିଲି ସେ ମାନେ ସେ ଏବେ ତ ଆହୁରି ନୂଆ ନୂଆ କାରଣ ଗୋଟେ ଦିନକୁ ପରେ ଦିନ ତ କେତେ ବଦଳି ଯାଉଛି ଯେ ଦି ବର୍ଷ। ତଳେ ଯାଇଥିଲି ମାନେ ଯେଉଁ ଆହୁରି ବହୁତ ନୂଆ ନୂଆ ଜିନିଷ ସବୁ ଆସିଯାଇଛି ତ ଆଉ ନନ୍ଦନକାନନରେ ମାନେ ବୁଲିଲେ ଏତେ ବଡ଼ ଜାଗା ଯେ ମୋ ଗୋଡ଼ ବି-ବି-ବିନ୍ଧିଲା ମାନେ ଏତେ ବଡ଼ ଜାଗା ବୁଲି ବୁଲି ହାଲିଆ ଲାଗେ ଆଉ ସେଠି ତ ନନ୍ଦନକାନର ବାହାରେ କେତେ ସୁ ମାନେ ସବୁ। ସେ ବ୍ୟବସାୟୀ ମାନେ କେତେ ସୁନ୍ଦର ସୁନ୍ଦର ସବୁ ବେପାରୀ ମାନେ ଯୋଉ କଣ୍ଢେଇ ଆଣିକି ରଖିଥାନ୍ତି ନା ସ ସବୁ ରଙ୍ଗର ମୋତେ ବହୁତ ବଢିଆ ଲାଗେ ସେଇଟା ମୁଁ ତ ଯେତେବେଳେ ମାନେ ଯାଏ ନନ୍ଦନକାନନ ମୋ ପାଖରେ ଯେତେ କଣ୍ଡେଇ ହେଇଥାଉ ମୁଁ ସେଥିରୁ ଗୋଟେ ନା ଦି ଟା ଆଣେ ମାନେ ମତେ ସେ ରଙ୍ଗ ଗୁଡ଼ା ବହୁତ୍ ପସନ୍ଦ। ଆଉ ସେଠି ତ ମାନେ ବନରେ ମାନେ ବୁଲି ବୁଲି ଥକିଗଲା ଆସିକି ଆପଣ କଣ କରିବେ ନା ସବୁ ଯୋଉ ଫଳ ସବୁ ସବୁ ପ୍ରକାରର ଫଳ ଚାଟ ସେ କରିକି ଦଉଛନ୍ତି ସେଇଟା ଖାଇଦେଲେ ନା ଦେହ ର ଗୋଟେ ଯେମତି ଶକ୍ତି ପଳେଇ ଆସେ ଆଖୁ ରସ ବି ମିଳୁଛି। ଆଉ ତା ସାଙ୍ଗରେ ଯଦି ଗୁପଚୁପ ଆଇସ୍କ୍ରିମ କେଯାଏଁ ପ୍ରକାର ଖାଇବେ କହିଲେ ଆଉ ସେରା ଆପଣ ଖାଇବେ ଆଉ ଆରାମସେ ମାନେ ଦେଖିବେ ଆଉ ମୁଁ ସବୁବେଳେ ମାନେ କୁହେ ଯେ ମାନେ ଯଦି ଛୋଟ ପିଲା ନେଇକି ଆପଣ ନନ୍ଦନକାନନ ଯାଉଛନ୍ତି ଟିକେ ମାନେ ସାବଧାନରେ ଯିବେ। କାରଣ ଦେଖିଥିବେ ଏ ମାନେ କି ଏବେ ଚାରି ପାଞ୍ଚ ବର୍ଷ ତଳରେ କି ତା ବେଶୀ ହେଇଯିବ ମୁଁ ଠିକ ସେ ମନେ ପଡ଼ୁନି ମୁଁ ନ୍ୟୁଜରେ ଦେଖିଥିଲି ଯେ ଜଣଙ୍କ ମାନେ ଗୋଟେ ବାଘ କେତେ ଛୋଟ ପିଲାକୁ ଟାଣି ନେଇ ଥିଲା ବୋଲି ତ ମୋତେ ସେଇଟା ବହୁତ ଡର ଲାଗେ। ହଁ ତ ସେ ତାଙ୍କ ମାଆ କେମିତି କାନ୍ଦୁଥିଲେ ତ ସେଇଟା ମୋତେ ଭାରି ଇଏ ଲାଗେ ଆଉ ସେ ନନ୍ଦନକାନରେ ମାନେ ମାନେ ସେ ଲୋକମାନେ ବି ଯେଉମାନେ ସେଠି ଅଛନ୍ତି ଦାୟିତ୍ଵରେ ସେମାନେ ମାନେ କଣ ତାଙ୍କର ପଇସା ହେବା ପାଇଁ ସେଟା ହଁ ହଁ ଆପଣ ଏପଟେ ଯାଆନ୍ତୁ କିଛି ଅସୁ ଅସୁବିଧା ନାହିଁ ଛୁଆଙ୍କୁ ନେଇକି ଯାଆନ୍ତୁ ସେ ତାଙ୍କର କଣ ପଇସା କମେଇବାର ଅଛି କିନ୍ତୁ ଆମେ ନିଜେ ଆମ ନିଜ ସତର୍କରେ ଗଲେ ତ ଠିକ ରହିବ। ହଁ ମୁଁ ଟିକିଏ ଏବେ ରହୁଛି ସନ୍ଧ୍ୟା କରି ବି ଆପଣ ଙ୍କୁ ପରେ କଲ କରୁଚି।
ହଉ ହଉ ଠିକ ଅଛି।